ଉଁ
କୋଉଠିବେ।
ଯେ ଆଇଛି ଟିକେ ବୁଲିବାକୁ ପୋଖରୀ ହୁଡା କୁ।
ଓହୋ ଆଉ ତମ ରଥ କଣ ହେଲା।
ହୁଁ ରଥ କାମ ଆଉ କେତେ ଦିନ ପରେ ଷ୍ଟାର୍ଟ ହେଇଯିବ।
ଓହୋ ତଥ ମାନେ ଯିବେ ସେଠିକି ବୋଧେ ଆଉ ନା। ଟାଣା ହେଇକି ଯିବେ ତଙ୍କ ସେଠିକି ଏଇନା ତ ଏଇନା ତ ରାସ୍ତା ଫାସ୍ତା ହେଇଗଲାଣି। ଯିବ୍ ପୋଲ ତଳେ ଗଳକି ଯି ଗଳିକି ଯିବେ ଆଉ।
ହୁଁ।
ହୁଁ ତାହେଲେ। କାଠ କଲର ଦିଆ କେବେ ଷ୍ଟାର୍ଟ ହବ।
କଣ ହେଲା।
ଅଖ କଲର ଦିଆ କେବେ ଷ୍ଟାର୍ଟ ହବ।
କଲରଦିଆ।
କେବେ ଷ୍ଟାର୍ଟ ହେବ କଲର କେବେ ଦିଆହବ।
କୋଉଟା ରଥ। ହଁ ଏବେ ତ ଷ୍ଟାର୍ଟ ହେଇନି ମିଟିଂ ହବ ରଥମିଟିଂ ହବ ଯୋଉଦିନ। ତାପରେ ଏକାଥରେ କଥାବତ୍ତା ହେଇକି ବଡଲୋକ। କୋଉଦିନ କଣ କରିବେ ସବୁ କରିବେ ଆଉ।
ହଁ ଆଉ ଗଣେଶ ପୂଜା ତ ବଡ ଆ ତମ ସିଆଡ଼େ।
ହୁଁ ଏବେ ବି ହଉନି କି ପ୍ରତିବର୍ଷ ଆମର ଗଣେଶ ପୂଜା ବଡ ଆକାରରେ ହୁଏ।
ହୁଁ ଆର ଥରକ ଏମିତି ଗଣେଶ ଜୋଉ ବର୍ଷ ହଉ ଏବେ କିଛି ଦି ତିନି ବର୍ଷ ହେଲା। ବଡ ଆକାରରେ ହଉଛି ଲୋକ କରୁଛନ୍ତି କାହିଁକି ନା। ଗଣେଶ ପୂଜାର ଗୋଟେ ପର୍ବ ଯୋଉଟା କି ଆମ ଗାଁରେ ଭଲ ଥିବ ମାନେ ବହୁତ ବର୍ଷ ହେଇଗଲାଣିନା।
ଆଗେ ସେତେବେଳେ ପ୍ରତାପ ନାଁ ହେରିଆ ଛୋଟ ସେତେବେଳେ ଛୋଟ ଛୋଟ ଥିଲା ବେଳେ ସିଏ ଯୋଉ ପ୍ରତାପ ନା ବେଲୁଆାନା ଜିତୁ ଭାଇଙ୍କ ବାପା ଏମାନେ ମିଶିକି ଉଁ ମାନେ ଛୋଟ ମାଟିରେ ତିଆରି କରିକି ସେମିତି ପୂଜା କରୁଥିଲେ ସେବେଠୁ ମାନେ ଏତେ ବର୍ଷ ହେଇ ହେଇ ଆସିକି। ପୁରା ଏତେ ବଡ ଆକାରରେ ପରବଟା ପାଳନ ହଉଛି। ହୁଁ ଗଣେଶ ପୂଜା। ଆମ ଗାଁରେ ସବୁଠାରୁ ପୁରୁଣା ହଉଛି ଯୋଉ ଗଣେଶ ପୂଜା ଆଉ ରଥଯାତ୍ରା ଏଇ ଦିଟା।
ରଥଯାତ୍ରା କେମିତି ହୁଏ ଜାଣିଛୁତ। ଦେଖେ ଯୋଉ ଇଏ ନୁହେଁ ଯିଏ ରାଜା ନଥିଲେ ରଥର ସିଏ। ମାନସ ଜେଜ ଓ ନାନୁ ଜେଜ ଯୋଉ କ ଅଂଶୀରା ଜେଜ। ସେଗୁରାସବୁ ମିଶିକି ଛୋଟବେଳେ। ଡିମିରି ରଥ କରନ୍ତି ସେଇଆକୁ କରି କରି ବଡ ରଥ କରିଦେଲେ ସେ ଯୋଉ କହିଲେ ରାଜା କିଏ ହବ ରାଜା ଦେଖି ରାଜା ତାଙ୍କର ଭାନୁଆମୁଁ ତା ବାପାକୁ କରିଦେଲେ।
ହୁଁ କରିଦେଲେଣି ନାଁ ସେତେବେଳେ ତାଙ୍କ ପାଖରେ ପଇସା ପ୍ରବଳ ଥିଲା ବୋଲି ସେଥି ପାଇଁ ସେ। ଦାଦା ହେଇଯାଇଥିଲେ।
ବି ।
ହୁଁ ଏବେ ତାଙ୍କ ପାଖରେ ପଇସା ପତ୍ର ନାହିଁ ସିନା କିନ୍ତୁ ସେ ମରିଗଲେଣି ସିନା କିନ୍ତୁ ସେତେବେଳେ ତାଙ୍କ ପାଖରେ ପଇସା ଥିଲା ସେ ସେ ସେ ରାଜା ହେଇଥିଲେ ସେତେବେଳେ ସିଏ ମାନେ ରଥ ପାଇଁ ଯାହା ଦରକାର ହଉଥିଲା ପଇସା ସିଏ ହିଁ ଦେଉଥିଲେ।
ହୁଁ ସେଇଆଙ୍କୁ ରାଜା କରିଥିଲେ ଆଉ ଏଥରକ ତ ହଁ ଆଉ ସେଇଆ ଖରା ଆଜି ବହୁତ ଜୋରରେ ହଉଛି ତେଣୁ କମ୍ପ୍ୟୁଟର ଫମ୍ପୁଟର ଯାଇ ହଉନି।
ଖରା ତ ଏତେ ଜୋର ହଉଛି କଣ ରଜ ପରେ ପରେ ତ ବର୍ଷା ହେବା କଥା ଖରା ହଉଛି ମୁଁ ଜାଣି ପାରୁନି।
ହଁ ଆଜି ବୋହୁତ ଜୋରରେ ଖରା ହେଉଛି। ସେଠି ଗୋଟେ ଜାଗାରେ ମୁଁ ବଇଥିଲି ଖରା ହେଲା ଜୋରରେ ପଳେଇଆଇଲି।
ହଁ ସେଇ ଭିଜିବାକୁ ଟିକେ ପଳେଇ ଆସିବା କଥା।
ହଁ ଆଉ ଆଜି ତ ଖରା ହେଇଛି କମ୍ପ୍ୟୁଟର ଯାଇଥାନ୍ତେ ଯାଇ ହେଲାନି।
ଚଳିବ ଆଜି ପ୍ରାକ୍ଟିକାଲ ଟା ଥିଲା ପ୍ରାକ୍ଟିକାଲ ନହେଲେ କାଲି ଥିଓରି ଟା ଯାଇଙ୍କି କରିଦେଇକି ଆସିବା ଆଉ।
ଅ
ଆଉ କଣ?
ଆଉ କ
ଏରା ପିକନିକ କଥା ତମ ତ କମ୍ପ୍ୟୁଟରରେ କହୁଥିଲେ କି?
ପିକନିକ ପିକନିକ କଥା ହଁ କହୁଥିଲେ କହୁଥିଲେ ଯିବା ଆମେ କୁଆଡ଼େ କୁଆଡେ ବୁଲିବାକୁ ଗୋଟେ ଯିବା।
ହଁ ସିଏ ଫେଣି କେତେ ଟଙ୍କା ନେଖାଁ କରିଛନ୍ତି କହିଲୁ ଦି ହଜାର ଟଙ୍କା।
ଦି ହଜାର!
ହଁ।
ଥାଉ।
ଗୋଟେ ଦି ହଜାର ଟଙ୍କା କଣ ଦି ହଜାର ତମ କୋଉ ଜାଗା ଏମିତି ବୁଲିବାକୁ ଯିବକି ଯୋଉ ପଳେଇବ କି ଆମେରିକା ଫାମେରିକା।
ଆମର ଏଇ ପୋଖରୀ ପୁରା ଦିଇ ହଜାର ଟଙ୍କା ବୁଲିକି ଆଇଲେ ଖାଇ ପିଇ ଫିଷ୍ଟ ଫିଷ୍ଟ କରିକି ଗଲେ କେ ତେ କଣ ହବ।
ସାର୍ ଙ୍କୁ କହିଦେ ସାର୍ ଆମେ ଆମ ପୋଖରୀରେ ବୁଲିକି ପଳାନ୍ତୁ ଆମେ ବିନା ମାଗଣାରେ ଆପଣଙ୍କୁ ବୁଲେଇ ଦେବୁ ଆପଣ ବିଭିନ୍ନ ପ୍ରକା ର ଜନ୍ତୁ ଦେଖିବାକୁ ପାଇବେ।
ଆଉ ତମ ଯୋଉ ଇଏ ଦିନେ ଯିବା କଣନା ଭୁବନେଶ୍ୱର ଭୁବନେଶ୍ୱର ବୁଲିଆକୁ ଯିବା କି!
ଭୁବନେଶ୍ୱର ଗା ଗାଡି
ଅନା ଆବେ ସେମିତି ନାଇଁ ମାନେ ପିକନିକ୍ ଯେମିତି ଯାଉନୁ ସେଇଭଳିଆ ଦେଖ୍ ଭୁବନେଶ୍ୱରରେ କଣ କଣ ଜାଗା ଅଛି ନା ତୀର୍ଥ ସ୍ଥାନ ସବୁ ବୁଲି ପାରିବୁ ତୀର୍ଥ ସ୍ଥାନ ମାନେ ଫାଷ୍ଟ ଅନା ତୁ କୋଉଠିକି ଯିବୁ? ଉଁ ନନ୍ଦନକାନନ ବୁଲିଆକୁ ଗଲୁ ଫାଷ୍ଟେ
ହୁଁ
ପୁରା ଭୋର ଯିବୁ
ହାଲୋ ବୁଝୁନୁ ଆରେ ଶୁଣୁ ପୁରା ଭୋର ଯିବୁ ପୁରା ସକାଳୁ ବାହାରିବୁ ସେଠି ପହଞ୍ଚ ଞ୍ଚିଲା ବେଳକୁ ହେଇଯାଇଥିବ ସେଇ ଆଠଟା ସାଢେ ଆଠଟା ହେଇଯାଇଥିବ
ହୁଁ।
ବୁଝିପାର
ଆଉ ଆଉ ଗୋଟେ କଣ ଗୋଟେ ଅଛି ବା କୋଉଠି ଗୋଟେ ଭୁବନେଶ୍ଵରରେ?
ଆଉ ତୁ ବୁ ଶୁଣୁନୁ ତୁ ଶୁଣୁ ମୁଁ ତତେ କହୁଛିି ଦେଖେ ସେଠି ପୁରା ସ କାଳୁ ବାହାରିକି ତମେ ପଳେଇଲେ ରାତି ଚାରିଟାରୁ ବାହାରିକି ଗଲେ ସେଠି ଭୁବନେଶ୍ୱରରେ ତମେ ପହଞ୍ଚିଯାଇଥିବ କେତେଟାବେଳକୁ ସେ ଭୁବନେଶ୍ୱରରେ ପହଞ୍ଚି ଯାଇଥିବ ସେଇ ତମେ ଉଁ ସାତଟା ଛଅଟା ସାତଟା ବେଳକୁ। ସେତେଳେ ତମେ ବ୍ରେକଫାଷ୍ଟ କରିଦବ ବ୍ରେକଫାଷ୍ଟ କରିଦେଇ ନନ୍ଦନକାନନ ସେ ଟିକେ ଦୁଆରମୁହଁରେ ବ୍ରେକଫାଷ୍ଟ କରିଦେଇ ସେଠି ଖାଇ ଦେବ ଗେଟ୍ ପାଖରେ ତାପରେ ତମେ ସିଏ ଦୋଉ ନନ୍ଦନକାନନ ଖୋଲିବ କେତେ ଆଠଟାରେ?
ହୁଁ।
ଆଠଟାରେ ଖୋଲିଲେ ତମେ ଟିକେଟ କରିବ ଟିକେଟ ଗୋଟା ହଉଛି ତିରିଶ ଟଙ୍କା।
ତିରିଶ ଟଙ୍କା ଜମାରୁ।
ହୁଁ ଆଗେ ଆଗେ କମ୍ ଥିଲା ଏବେ ତିରିଶ ଟଙ୍କା କି ପଚାଶ ଟଙ୍କା କରିଦେଇଛି। ହୁଁ। ତା ଭିତରେ ମାନେ ତ ନନ୍ଦନକାନନ ପୁରା ଟୋଟାଲି ତ ତମେ ବୁଲି ପାରିବନି ଯଦି ଟୋଟାଲି ବୁଲିବ ତାହେଲେ ତମକୁ ଦିନେ ଦି ଦିନି ସେଠି ରଇବାକୁ ପଡିବ।
ଓ ଏତେ ବଡ ଜାଗାଟା!
ଆଉ ବିରାଟ ବଡ ଜାଗା ତୁ କଣ ନନ୍ଦନକାନନ ଭାବୁଛୁ ଗୋଟେ ଦିନରେ ବୁଲିଯିବୁ? ଗୋଟେ ଦିନ ନନ୍ଦନକାନନ ପୁରା ବୁଲି ପାରିବୁନି ପୁରା ଯାହାହେଲେ ଦିନେ ଦି ଦିନ ଦରକାର ଫୁଲ ବୁଲିବା ପାଇଁ।
ପଇସା ପ୍ରବଳ ଦରକାରେ।
ନା ପଇସା କଣ ଖାଲି ତୁ ରଇବୁ ଖାଇବୁ ଆଉ କଣ ବୁଲିବା ଖର୍ଚ୍ଚ ତୁ ତ ତା ଭିତରେ ଅଛି ମାନେ ଭିତରେ ତ କିଛି ଖାଇବା ଇଏ ନଥିବ ବୋଧେ ତତେ ବାହାରକୁ ଆସିକି ଖାଇକି ଫେଣ ଆଉଥରେ ଯିବାକୁ ପଡିବ। ହୁଁ ନନ୍ଦନକାନନ ପୁରା ଫୁଲ ବୁଲିବାକୁ ଯାହାଲେ ଗୋଟେ ଦିନି ତତେ ପୁରା ଦରକାର ପୁରା ଗୋଟେ ଦିନି। ହଉ ସେ ଛାଡ ଦେଖେ ସେ ଛାଡ ଅନା। ତୁ ବୁଲିଲୁ ଆସିକି କେତେ ସାଢେ ବାରଟା ଗୋଟେ ଜାଙ୍କେ ବୁଲିଲୁ।
ହୁଁ।
ପୁରା ବୁଲିକି ତାପରେ ଆସିଲୁ ଯେମିତି ଗୋଟିଏରେ ଆସିକି ତାପରେ ତମେ ଖାଇଲ?
ହୁଁ।
ହୁଁ। ବୁଝିଲ ନା ଗାଧୁଆଳ ଖାଇବା ଖାଇକି ଚାଲିଲ ଫେଣି କୋଉଠି କହିଲୁ ଲିଙ୍ଗରାଜ ମନ୍ଦିର ଟିକେ। ହୁଁ ସେଇଠି ପାଖରେ ଅଛି ସେଇ ପା ପାଞ୍ଚ କିଲୋମିଟର ଏରିଆ ଭିତରେ ସବୁଅଛି ଲିଙ୍ଗରାଜ ମନ୍ଦିର ଗଲ ଲିଙ୍ଗ ଲିଙ୍ଗରାଜ ମନ୍ଦିର ପାଖରୁ ସେଠୁ ତମେ ଯିବ ଉଁ ଆଉ କିଛି ଦୂରରେ ସେ ପଠାଣିସାମନ୍ତ ପ୍ଲାନେଟୋରିୟମ ଅଛି। ଠିକ୍।
ସେଇଟା କଣ ମାନେ ବଡ ଜାଗାଟା ଭଲ ଜାଗା ଟା।
ହୁଁ। ପଠାଣି ସାମନ୍ତ ପ୍ଲାନେଟୋରିୟମ ତା ଭିତରେ ମାନେ ସବୁ କଣ ମାନେ ଆଷ୍ଟ୍ରୋନଟୋ ସବୁ ଚଲୁ ନ ଗ୍ରହ ନକ୍ଷତ୍ର ହେଲା ସୁ ତମେ ତା ଭିତରେ ମାନେ ତମକୁ ଲାଗେନି ରିଲିଷ୍ଟିକ ବୁଝି ପାରୁଛନା। ଗ୍ରହ ନକ୍ଷତ୍ର ଯୋଉ ବାଡା ବାଡି ହଉଥିବେ ସେଉ ଡେଷ୍ଟ୍ରୟ ହେଉଥିବ ସବୁ ଆଷ୍ଟ୍ରୋ ନ ଦୌ ଆ ଆଷ୍ଟ୍ର ଡୁ ଜାଗାରେ ଦେଷ୍ଟ୍ରଏ ହୋଇଥିବ ବା ବାଡ଼ା ବାଡ଼ି ହେଇକି ସେଗୁରା ଯୁ ଦେଖିବ।
ପଠାଣି ସାମନ୍ତ ନାଁ ଦିଆ ହେଲା କଣ ପାଇଁ।
କଣ ହେଲା?
ଏମନ୍ତଯୋଉ ଦିଆହଲା ନାଁ କଣ ପାଇଁ?
ହୁଁ ଆଉ ପଠାଣି ସାମନ୍ତ ତ ଦିଆଯାଇଥିଲା ତାଙ୍କ ସେଇଥିପାଇଁ ବା କାଇଁକି ନା ସିଏ ପ୍ରଥମେ ଏଇ ଯୋଉ ତାଙ୍କର ତାଙ୍କ ନାଁ କାହିଁ ଦିଆ ହେଲା କାରଣ ଦେଖ ସିଏ ପ୍ରଥମେ ଗୋଟେ ଦୂରକ୍ଷଣ ଯତ୍ନ କରିଥିଲେ ଯାହା ମାଧ୍ୟମରେ ସିଏ କଣ ତାରା ମାନେ ଗ୍ରହ ବାହାର ଗ୍ରହକୁ ବି ସେ ଦେଖି ପାରୁଥିଲେ। ବୁଝି ପାରିଲୁ ନା ସେ ତାଙ୍କ ପାଖରେ ହଁ ସିଏ ଗୋଟା ନିଜେ ଗୋଟା ତିଆରି କରିଥିଲେ ଦୂରବିକ୍ଷଣ ଯତ୍ନ ଯା ସାହାଯ୍ୟ ରେ ସିଏ ବାହାର ଇଏକୁ ଦେଖି ଦେଖି ପାରୁଥିଲେ ସେ ତାଙ୍କ ଦ୍ଵାରା ଦେଖା ଦେଖି ଥିଲେ ବୋଲି ପ୍ରଥମେ ସେ ଯୋଉ ଗ୍ରହ ନ କକ୍ଷତ୍ର ବାହାର ଈଏରୁ ସେଇଥିପାଇଁ ଯେକୌଣସି ଆ ମାନେ ଉ ଆକାଶ ଗ୍ରହ ବିଷୟରେ ଯୋଉ ସବୁ ଆସୁଛି ସବୁ କଣ ଖୋଲୁଛି ଯୋଉ ସବୁ ତାଙ୍କରି ନାଁରେ ଏଇ ସବୁ କଣ? ସେ ମାନେ ତାଙ୍କ ନାଁରେ ସେଇଟା ଖୋଲା ହେଇଛି ସେଇଥିପାଇଁ ଆଉ
ଓହୋ ମାନେ ଗୋଟେ ଆଉ ଗୋଟେ ଜ୍ୟୋତିଷଜ୍ଞ ଥିଲେ ଆଉ।
ହଁ ସେଗୁଟା ଜ୍ୟୋତିଷ କରିଥିଲେ ମାନେ ଏଥରେ ଆଉ
ହଁ ତାପରେ ଆଉ କୋଉଠି ବୁଲିବାକୁ।
କଣ ହେଲା?
ତାପରେ ଆଉ କୋଉଠିକି ଯିବା ବୁଲିବାକୁ?
ତା ସେଠି ପଠାଣି ସାମନ୍ତ ପ୍ଲାନେଡୋରି ଅନା ତାପରେ ଯୋଉ ଗଲୁ ନନ୍ଦନକାନନ ନନ୍ଦନକାନନ ରୁ ଆସି ସା ଗୋଟଏ ସାଆ ଗୋଟେ ବେଳକୁ ତମେ ଗାଧୁଆ ଖାଇବା ଖାଇଲ। ତମେ ଖାଇଦେଇକି ଜଷ୍ଟ ଟିକେ ବସିକି ତାପରେ, ରେଷ୍ଟ କରିକି କେତେ ସାଢ଼େ ଦିଟା ତିନିଟା ବେଳକୁ ବାହାରିବା କଣ ନା ଯୋଉ ଲିଙ୍ଗରାଜ ମନ୍ଦିର।
ହଁ।
ତ ଲିଙ୍ଗରାଜ ମନ୍ଦିର ସେଠି ନ ମାରେ କଣ ହବ ଅଧଘଣ୍ଟା ଖଣ୍ଡେ ବୁଲିବ ମନ୍ଦିର ଏତେ କିଛି ନାଇଁ ଖାଲି ଭଗବାନଙ୍କୁ ଦର୍ଶନ କରିଦେଇକି ଆସିକି ତାପରେ ପଠାଣି ସାମନ୍ତ ପ୍ଲାନେଟୋରିଅମ୍ ଭିତରକୁ ଯିବ ପ୍ଲାନେଟୋରିୟମ ଚାରିଟା ସୁଧା ପହଞ୍ଚେଇବାକୁ ପଡିବ ଚାରିଟା ସୁଦ୍ଧା ପହଞ୍ଚିଲେ ତାପରେ ଟିକେଟ କାଟିକି ଭିତରେ ପଶିବ ଏଣ୍ଟ୍ରି କରିବା ସାଢ଼େ ଚାରିଟା ଆଠ ଚାରଟା ଅଧଘଣ୍ଟା ଦେଖିବ ଅଧଘଣ୍ଟା ଦେଖିକି ତାପରେ ଫୁଣି ବାହାରିକି ପାଞ୍ଚଟାରେ ଆସିବ। ପାଞ୍ଚଟା ଭିତରେ ସେଠୁ ଆସିକି ଜଷ୍ଟ ତା ଅ ଅଧ କିଲୋମିଟର ଦୂରରେ ଗୋଟେ ମୁଜିୟମ ଅଛି।
ମ୍ୟୁଜିୟମ୍
ହୁଁ, ତାପହରେ ମାନେ ସବୁ ସ୍କେଲିଟନ ଫେଲିଟନ ସବୁ ପୁରୁଣା ଜିନିଷ ଗଡା ସବୁ ଥୁଆ ହେଇଛି। ଏବଂ ଐତିହାସିକ ଜିନିଷ ସବୁ ବନ୍ଧୁକ ଫନ୍ଧୁକ ସୈନିକ ମାନେ କୋଉଠି ଯୁଦ୍ଧ କରୁଥିଲେ ସେଇ ସବୁ ଇକୁମେଣ୍ଟ ଗୁଡ଼ା ସବୁ ଥିଆହେଇଛି।
ଯାଇଥିଲ ସେଠିକି?
ହୁଁ ମୁଁ ଯାଇଥିଲି ବା। ବଢିଆ ଲାଗେ ମୁଁ ଥରେ ଯାଇଥିଲି ମୁଁ ଆଉ ଥରେ କୋଉଦିନ ଗୋଟେ ଯିବି ଭାବୁଛି। ଗଲେ ହୁଅନ୍ତା।
ବୋଲର କରିବାକୁ ପଡିବ।
ହଁ ସେଥିପାଇଁ ବୋଲେର କରିବାକୁ ଯାହା ହେଲେ ବୋଲେର ତ କଣ ହୁଁ ବଲର ଧରିକି ଯିବାକୁ ପଡିବ ନହେଲେ ସେମିତି କହିପାରନି। ତୁ ଗୋଟେ ଜାଗାକୁ ଯାଆନ୍ତୁ ହଁ ଟ୍ରେନ ରେ ପଳାନ୍ତୁ ଦେଖିକି ପଳେଇ ଆସନ୍ତୁ। ଆମେ ଯୋଉ ତିନିଟା ରଗା ତିନିଟା ରଗା ଯାଉ ଉ ନା।
ହୁଁ ହୁ ଅସୁବିଧା ହବ ଭାରି ବଲର ନ କଲେ।
ହୁଁ।
ସୁବିଧା ହେଇଯିବ।
ହୁଁ ହୁଁ। ହେ ବୋଲର କରିକି ଗଲେ ମାନେ ଆରାମସେ ସବୁ ବୁଲି ବାଲି ଆସିବୁ ପୁରା ମଜା ଲାଗିବ। ତାର ସେଠୁ ଫେଣି ଯଦି ତମେ ଯିବ ଫେଣିସ ସି ବିଚ ଅଛି ସି ବିଚ ରେ ମାନେ ଫଟୋ ଫଟ ଉଠେଇବୁ ବଢିଆ ଜାଗା ଟା।
ହ ଦେଖିବା ଦିନେ ପୁରୀ ଯିବା।
ହୁଁ ପୁରୀ ଗଲେ ଭଲ। ପୁରୀ ଯଦି ଯିବ ତାହାଲେ ଗୋଟେ ବୋଲର କରିବା ଦରକାର ନାହିଁ ଟ୍ରେନରେ ତମେ ଆରାମସେ ଯିବ ଆରାମସେ ଆସିବ। ଟ୍ରେନ ରେ ବେଶୀ ଖର୍ଚ୍ଚ ହବନି। ହ୍ୟାଲୋ ନା ପୁରୀ ମୁଁ ଯାଇନି ପୁରୀ ମୁଁ ବହୁତ ଦିନ ହେଲା ଯାଇଥିଲି ଥରେ ଯାଇଥିଲି ଭାଇ ହରିଆ ଆମେ ଯାଇଥି ମୁଁ ଆଉ ତାପରେ ମ ହେଇଯିବ ଆଠ ସେଇ ଛଅ ସାତ ବର୍ଷ ହେଇଯିବ ପୁରୀ ଯାଇଛି।
ଏ ଏବେ ପୁରୀ ଦେଖିବୁ ନା ଆଉ ବଢିଆ କରିଦେଇ ବୁଝିଲୁ। ଦ ପୁରା ଗ୍ରୀିଲ ଫିଲ୍ ସେଠୁ ପୁରା ମାନେ ସଫା ସଫି କରିବା ପାଇଁ ଲୋକ ରହୁଛନ୍ତି। ତୁ ଜଦି ଗୋଟେ ଜରି ପକେଇବୁ ସେ ସଫା କରିଦେବେ ଆସି।
ମୁଁ ଜାଣିଛି ନା ସବୁ ହେଇଗଲାଣି
ଆମେ ଯାଇଥିଲୁ ସେ ଠିଆ ହେଇଯାଇ ଜଣେ ବହସ ହେଇଗଲା ତାକୁ ନେଇକି ସେଠି ପାଣି ଫାଣି ଛାତିିଲେ କେତେ ଜଣ ବେହସ ହଉଥିଲେ ଦେଖିବୁ ଦି ଠି ବସିଲ ମୁଁ ଠିଆ ହେଇଥିଲି
ସବୁ ସେଇଭଳିଆ କରିସାରିଲେଣି ପୁରୀ ରେ ସେଇଭଳିଆ ଜାଗାଟାକୁ
ପୁରା ଭିଦ ପୁରା ଭିଦ
ପ୍ରବଳ ଭିଡ ହଉଛି ଆ ଇଏ ସେ ଜାଗା ଟା ନା ଧାର୍ମିକ ଧାର୍ମିକ ଜାଗା ଗୁଡାରେ ଅଧିକା ଲୋକ ହେବେ ବୁଝିପାରୁଛ ନା।
ହୁଁ। ହଉ ହଉ ହଉ।
ହ
ପାଉଖା